ହଁ ସୁପ୍ରଭାତ ଆଗିଆଁ।
ସୁପ୍ରଭାତ ଭାଇ। କେମିତି ଅଛନ୍ତି, ଆଉ କଣ କରୁଚନ୍ତି? କେମତି କଣ ଚାଲଚି?
ହଁ ଏବେ ବର୍ତ୍ତମାନ ତ ଖାଇକି ଆସିକି ଅଛି ଆ ହୁଁ ହୁଁ ହେଲେ ଆପଣ ହଁ ଜଳିଖିଆ ତ ନୁହଁ ସିଧା ମଧ୍ୟାହ୍ନ ଭୋଜନ ଖାଇଲୁ।
ଆରେ ବା କଣ ଆଜି ଖାଇବା ପିଇବା?
ହେଇଥିଲା ଭାତ ଡାଲି ପୁଣି ଆଉ ଆଳୁ ଭଜା ହେଇଥିଲା ଏମିତି।
ଭାତ, ଡାଲି, ଆଳୁଭଜା ନାଇଁ ଭାଇ ମୋର ଖାଇବା ହେଇନି ମ ମଧ୍ୟାନ ଭୋଜନ ହେଇନି ବର୍ତ୍ତମାନ ପର୍ଯ୍ୟନ୍ତ ଅମ୍ ଆମର ଖା ହବାପାଇଁ ଆହୁରି ଗୋଟେ ଘଣ୍ଟା ପାଖାପାଖି ଲାଗିବ।
ହଁ ହଁ।
ଆଉ ଆପଣଙ୍କ ଆଡେ ପାଗ କେମତି ଅଛି ଏବେ ବର୍ତ୍ତମାନ।
ଆଜ୍ଞା ପାଗ ତ ଅଁ ଠିକଠାକ ଅଛି ଏବେ ଆଜ୍ଞା ବର୍ତ୍ତମାନ ଯେମିତିକିି କୁଆଡେ ଏଦ୍ ବଜାର ଯାଇ ଆସି ହେବ କି କଣ କଣ କିଛି ଗୋଟେ କରିହବ ସେମିତି ସେମିତିକା ପାଗ ହେଇଛି ଆରୁ। ବର୍ତ୍ତମାନ।
ଆଚ୍ଛା ବର୍ଷା?
ବର୍ଷା ଛାଡିଚି ଆଜ୍ଞା ବର୍ଷା ଛାଡିଚି ପୁଣି ମେଘ ମଧ୍ୟ ଟିକେ ପ୍ଲେୟର୍ ହେଇକି ଅଛି।
ଓକେ ଓକେ।
ହଁ ହେଲେ ଆପଣ ଆଡେ ସେପଟେ ବର୍ଷା ପଡୁଚି ଆଜ୍ଞା ଏବେ ଯାଏ?
ଆମ ଆମ ପଟେ ବର୍ଷା ଏବେ ପର୍ଯ୍ୟନ୍ତ ବି ହୋଉଚି। କ୍ରମାଗତ ଭାବେ ହୋଉଚି ବର୍ତ୍ତମାନ ପର୍ଯ୍ୟନ୍ତ ଛାଡି ନାଇଁ। ବାହାରକୁ ଯାଇ ହଉନି କିଛି ନାହିଁ ଟିକେ
ହଁ ହଁ।
ଆଉ ତାହେଲେ ବର୍ଷା ଆ ପାଇଁ ତ ଆପଣ ବର୍ତ୍ତମାନ ବାହାରକୁ ଯାଇପାରୁନଥିବେ ବିଶେଷ?
ହୁଁ ହଁ ଆଜ୍ଞ ସେମିତି ଆା ତୁ କୁଆଡେ ଯାଇପାରିବୁନି ଏମିତି ହେକି ଅଛୁ। ହୁଁ ହୁଁ।
ଆଉ ଆପଣ ଖେଳା ଖେଳି କରନ୍ତି ନା ନାଇଁ? ଖେଳ ଉପରେ ବେଶୀ ଆପଣଙ୍କ ଆଗ୍ରହ ଅଛି ନା ନାଇଁ?
ନିହାତି ଆଜ୍ଞା ମୋରତ ଖେଳ ପ୍ରିୟ ସବୁ। ଆଉ ପୁଣି ଆମେ ଛାତ୍ରବାସ ରହୁଛୁ ତ ଖେଳିବାକୁ ପଡିବ ଆଜ୍ଞା। ବାଧ୍ୟ ବାଧକତା ଅଛି ପିଲାମାନଙ୍କୁ ଆଉ ଟେକିକି ନେଇକି ଆମେ ଖେଳ ଖେଳିବା ପାଇଁ ଡା- କନ୍ତି ତ ଯିବାକୁ ପଡୁଛି।
ହଁ।
କିନ୍ତୁ ତଥାପି ଆମକୁ ଖେଳିବାକୁ ପସନ୍ଦ ଆଜ୍ଞା। ଆଉ ଦେହ ସ୍ଵାସ୍ଥ୍ୟ ରହି- ରହିବାଟା ସମସ୍ତଙ୍କୁ ସମସ୍ତେ ଚାହାନ୍ତି। ତ ଆମେ ମଧ୍ୟ ସେମିତି ଆମର ମଧ୍ୟ ଇଛା। ସବୁବେଳେ ଖେଳିବା ପାଇଁ ସନ୍ଧ୍ୟା ହେଲେ ସକାଳେ ହେଲେ ସକାଳେ ତ ନଉଛି ସନ୍ଧ୍ୟା ବେଳକୁ ଟିକେ ଖେଳିଯାଉ ଆଉ।
ଏଇ ପାଗରେ ତ ତାହେଲେ ଖେଳା ଖେଳି ବିଶେଷ ହେଇପାରୁନଥିବ? କଣ କଣ ଆପଣ ଖେଳ ଖେଳନ୍ତି?
ଏମିତି ଆଜ୍ଞା କ୍ରିକେଟ ଖେଳ ହ ଭଲି ହୁଏ ତାପରେ ଆଉ ଫୁଟବଲ ଆଉ ବାକି ଯେତେ ସବୁ ହଁ ଆଜ୍ଞ ନିହାତି ନିହାତି, ନିହାତି।
ତାହେଲେ ତ ଫୁଟବଲ ଏବେ ଏଇ ପାଗରେ ତ ଫୁଟବଲ ଖେଳିବାର ମଜା ଗୋଟେ ଅଲଗା?
ହଁ।
ଇଏ ଯେମିତି ପାଗ ଅଛି ତ ଖେଳ ଫୁଟବଲ ଖେଳର ଗୋଟେ ମଜା ଅଲଗା ଏବେ?
ନିହାତି, ନିହାତି।
ଫୁଟବଲ ଖେଳିବା ପାଇଁ ଗୋଟେ ବହୁତ ବଢିଆ ମାନେ ପା- ପା-ପରିସ୍ଥିତି ବର୍ତ୍ତମାନ ମୁଁ ବି ନିଜେ ବି ସକାଳେ ଯାଇଥିଲି ଖେଳିବା ପାଇଁ ଫୁଟବଲ
ହଁ ଆପଣଙ୍କ ସ ବହୁତ ଇଛା
ମୁଁ ଖେଳେ ମୁଁ ଫୁଟବଲ ଖେଳେ ଭଲିବଲ ଖେଳେ ଖେଳିବା ଟା ବି ଆମ ପାଇଁ ଟିକେ ଭଲ ମଣିଷ ଏବେ ବର୍ତ୍ତମାନ ଯୋଉ କାର୍ଯ୍ୟବସ୍ଥା ବ୍ୟସ୍ତତା ଭିତରେ ଆମେ ଯୋଉ ଚାପରେ ରହୁଛେ
ଆଜ୍ଞା ଆଜ୍ଞା।
ଟିକେ ଖେଳ ହେଲେ ନିହାତି ଆ ମାନେ ଉ ଟିକେ ଚାପ ପ ଏତେ ତ କମିଯିବ ଦୁଇରେ ଆମର ଯୋଉ କିଛି ପ୍ରକାର ଶାରୀରିକ ବ୍ୟାୟାମ ବି ହେଇଯିବ ଆମର। ଯୋଉଟା କି ଆମ ଶରୀର ପାଇଁ ନିହାତି ଆବଶ୍ୟକ। ପ୍ରତିଦିନ ଆମେ କିଛି ନା କିଛି ପରିମାଣରେ ବ୍ୟାୟାମ କରିବା କଥା ଯ ଦ୍ଵାରା କି ଆମ ଦେହ ନିହାତି ଟିକେ ଠିକ୍ ରହିବ ଭଲ ରହିବ। ରହିବା ଦରକାର ବି। ଯ ଶରୀରକୁୁ ବର୍ତ୍ତମାନ ଆମେ ସୁସ୍ଥ ରଖିବା ପାଇଁ ବର୍ତ୍ତମାନ ତ ଦେଖୁଛନ୍ତି ବର୍ତ୍ତମାନ ସମୟରେ ଆମ ଖାଇବା ପିଇବାରେ ବର୍ତ୍ତମାନ କେତେ ପ୍ରକାର ଅସୁବିଧା ହଉଛି। ନା ଆମେ ଟ୍ୟୁରିଜ ବାହାରେ ଗୋଟେ ଗ୍ରହଣ କରିପାରୁଛେ ଆମେ ଖାଲି ଖାଇବା ଖାଉଛେ
ହ
କିନ୍ତୁ ଖାଇବା କେତେ ମାତ୍ରାରେ ଖାଉଛେ। ଆମେ କେତେ ସନ୍ତୁଳନ ର ଖାଇବା ଖାଉଛେ ଆମେ କେତେ ଖାଇବା କଥା ଆମେ ସେତିକି ବି ନିଜେ ବି ଜାଣି ପାରୁନେ ତେଣୁ ଯେହେତୁ ଆମର ବର୍ ବର୍ତ୍ତମାନ ଜୀବନ ଶୈଳୀରେ ବହୁତ ପ୍ରକାର ପରିବର୍ତ୍ତନ ଆସିଲାଣି ଆଉ ବର୍ତ୍ତମାନ ଜିନିଷ ର ବର୍ତ୍ତମାନ କିଛି ମାନେ କହିବାକୁ ଗଲେ ପ୍ରତ୍ୟେକ ଜିନିଷ ପାଖାପାଖି ଅପମିଶ୍ରିତ। ଆମ ପୂର୍ବ ପୁରୁଷ ମାନେ ମାନେ ଆମ ପୂ ଆମ ଉପର ପିଢି ଯୋଉ ପ୍ରକାର ସୁସ୍ଥ ଖାଇବା ଖାଉଥିଲେ ଯେମିତି ଠିକ ଭାବରେ ତାଙ୍କର ଶରୀରର ଗଠନ ବି ଥିଲା ତାଙ୍କର ଶାରୀରିକ ପରି ଶ୍ରମ ବି ସିଏ କରିପାରୁଥିଲେ ଶାରୀରିକ ଶକ୍ତି ବି ତାଙ୍କର ସେତିକି ଥିଲା। ବୋଧହୁଏ ଆମର କୁ ଧୀରେ ଧୀରେ କମି କମି ଯାଉଛି କାରଣ ଆମର ଖାଇବା ଆମେ ଖାଇବା ତ ସନ୍ତୁଳିତ ରଖୁନି ଦୁତୀୟତଃ ଯୋଉ ଖାଇବା ବି ଖାଉଛେ ସିଏ ବି ଆମେ ତାକୁ ଠିକ ଖାଇବା ଖାଉଛେ ନ ଖାଉଛେ ଆମେ କିଛି ଜାଣିପାରୁନେ ତ ତେଣୁ ଯଦି ଗୋଟେ ଦୃଷ୍ଟିରୁ ଆମେ ଟିକେ ପଛେଇ ଯାଇଛେ। ତେଣୁ ଖେଳା ଖେଳି ବ୍ୟାୟାମ ଯୋଗ ଏସବୁ କରିକି ନିହାତି ଆମେ ଟିକେ ତାକୁ କିଛି ପରିମାଣରେ ପୁନର୍ବାର ଇ ଆଗକୁ ଆମେ ବଢେଇ ଦେଇ ପାରିବା।
ଆଜ୍ଞା ସେଇଟା ତ ନିହାତି ଆଜ୍ଞା ଆମେ ଯେତେ ଆମ ବୟସ ହଉ କାହିଁକି ନା ଆ ଯେ ଖେଳି ନ ପାରିଲେ ମଧ୍ୟ ବ୍ୟାୟାମ ଟିକେ କରିବାକୁ ପଡିବ ଆ ସ ସକାଳେ ହଉ ସନ୍ଧ୍ୟାରେ କି ସପ୍ତାହକୁ ଆଜ୍ଞା ସେଡା
ଶରୀରକୁୁ ସେତିକି ପରିମାଣରେ ଫୁର୍ତି ରଖିବା ପାଇଁ ମନକୁ ଫୁର୍ତି ରଖିବା ପାଇଁ ଖେଳ ଟା ଗୋଟେ ମୁଁ ଭାବେ ଗୋଟେ ଅଭିନ୍ନ ଅ ଅଙ୍ଗ ହେବା ଦରକାର ଖେଳ ହଉ ବ୍ୟାୟାମ ହଉ ଯାହାବି ହଉ। କାରଣ ଶାରୀରିକ ପରିଶ୍ରମ କିଛି ପରିମାଣରେ ହବା ନିହାତି ଜରୁରୀ। କାରଣ ବର୍ତ୍ତମାନ କାଳରେ ଆମେ ବ ବେଶୀ ଶାରୀରିକ ପରିଶ୍ରମ କରିବା ଅପେକ୍ଷା ଆମେ ବେଶୀ ବର୍ତ୍ତମାନ ମାନସିକ ପରିଶ୍ରମ ଆମେ ବେଶୀ କରୁଛେ।
କର୍ମ କ୍ଷେତ୍ରରେ ହଉ କିମ୍ବା ନିଜ ଘରେ ହଉ ଯାହାବି ହଉ ଆମେ ବହୁତ ପ୍ରକାର ଚାପରେ ରହୁଛେ। ନିଜ କାର୍ଯ୍ୟକୁ ନେଇ ନିଜ ଘର ପରିବାରକୁ ନେଇ ତ କିଛି ପରିମାଣରେ ପୁଣି ସେତିକି ଆମେ ନିଜକୁ ଆକ୍ଟିଭ କରିବା ପାଇଁ ନିଜକୁ ଫୁର୍ତ୍ତି ଆଣିବା ପାଇଁ ମନକୁ ଟିକେ ଭଲ ରଖିବା ପାଇଁ ଶରୀର ସ୍ଫୁର୍ତ୍ତି ଆଣିବା ପାଇଁ ଆମକୁ ଟିକେ ଖେଳ ଟା ଗୋଟେ ଭଲ ମାଧ୍ୟମ। ଆଉ ମୁଁ ତ ନିଜେ ବହୁତ ପ୍ରକାର ଖେଳ ଖେଳେ ବ୍ୟାଡମିଣ୍ଟନ ଖେ ଖେଳେ ଭଲିବଲ ଖେଳେ କ୍ରିକେଟ ଖେଳେ ବହୁତ ଜାଗାରେ ନିଜ ବିଦ୍ୟାଳୟ ସ୍ତରରେ ମହାବିଦ୍ୟାଳୟ ସ୍ତରରେ କି ବିଶ୍ୱବିଦ୍ୟାଳୟ ସ୍ତ ସ୍ତରରେ ଆମେ ବହୁତ ପ୍ରକାର ଖେଳ ଖେଳିଛୁ ତ ଦ୍ଵାରା କଣ ହୁଏ ମାନେ ଗୋଟେ ନିଜକୁ ଭାରି ସକାଳୁ ଯଦି ଆମେ କିଛି ପରିମାଣରେ ଖେଳିବା କି ବ୍ୟାୟାମ କରିବା? ଗୋଟେ ଦିନ ଟା ପୁରା ଶରୀରରେ ସ୍ଫୁର୍ତ୍ତି ରହେ ଆଉ ଅଳସୁ ଅଳସୁଆ ଲାଗେନି ଅଳସୁଆମି ଛାଡି ଦିଏ। ଦେହ ମନ ବି ଭଲ ହୁଏ ଶରୀରରୁ ବହୁତ ଯା ଝାଳ ବାହାରି ଗଲେ ଆମକୁ ଟିକେ ମାନେ ଦେହ ଟିକେ ଶୀତଳ ରହେ ଆମର ରକ୍ତ ଚାପ ଟିକେ କମିଯାଏ। ଦେହରେ ଆମର ରକ୍ତ ସଞ୍ଚାଳନ ଠିକ ହେଇଯାଏ। ଏଇଭଳିଆ ଖେଳର ଉପକାରିତା ଆମେ ଜୀବନରେ ବହୁତ ପ୍ରକାର ଅଛି ଏମିତି ନାହିଁ କି କେବଳ ଆମେ ମାନସିକ ସ୍ତରରେ ଟିକେ ହାଲକା ହେଇଯାଉ। ଯୋଉଟା କି ହଉ। କିନ୍ତୁ ତା ଛଡା ବି ଶରୀର ଉପରେ ବି ପରିଶ୍ରମ ହବା ଦ୍ଵାରା ବହୁତ ପ୍ରକାର ପ୍ରଭାବ ପକାଏ। ଆପଣ କୋଉ କୋଉ ଖେଳ ଖେଳନ୍ତି? କୋଉ କୋଉ ଖେଳ ଆପଣଙ୍କୁ ଖେଳିବା ପାଇଁ ଭଲ ଲାଗେ?
। ଏ ଯେମତି କହୁଥିଲି ପରା ଫୁଟବଲ ଟା ଆଉ ଭଲିବଲ। ଆଉ ପୁଣି କ୍ରିକେଟ ଏଗୁଡାକ। ଫୁଟବଲ ତ ବହୁତ ମତେ ପସନ୍ଦ। କାହିଁକି ନା ଦୌଡ଼ା ଦୌଡ଼ି ତାର ଟିକେ ଖେଳ ହିଁ ଅଲଗା ପ୍ରକାର ମତେ ଲାଗେ ସେଇଟା।
ଟିକେ ଶାରୀରିକ ପରିଶ୍ରମ ସେଥିରେ ବେଶୀ ଥାଏ। ନିହାତି ନିହାତି ନିହାତି ବହୁତ ଖୁସି ଲାଗିଲା ଶୁଣିକି। ଆପଣ ମାନେ ଆପଣଙ୍କୁ ଫୁଟବଲ ବହୁତ ଖେଳିବା ପାଇଁ ଭଲ ଲାଗେ ଏଇଟା ଶୁଣିକି ମତେ ବହୁତ ଭଲ ଲାଗିଲା। କାରଣ ସିଏ ହିଁ ମୁଁ ଭାବେ ଗୋଟେ ପ୍ର ପ୍ରକାର ଖେଳ, ଯୋଉଥିରେ କି ଶାରୀରିକ ପରିଶ୍ରମ ଟିକେ ବେଶୀ ହୁଏ। ଦେହରୁ ଝାଳ ଟିକେ ବେଶୀ ରହେ ବହେ। ଆଉ ମାନେ ମୁଁ ଯେତିକି ଭାବେ ମାନେ ଖେଳ ଟା ଆପଣ ଖାଲି ଖେଳ ଟା ମାନେ ଖେଳ ନୁହେଁ। ଖେଳ ଟା ବହୁତ ଜିନିଷ ଆମକୁ ଶିଖାଏ।
ହଁ।
ସମୟ ମାନେ ସମୟାନୁବର୍ତ୍ତିତ ହବା। କେମିତି ଶୃଙ୍ଖଳିତ ହବା ଆମ ନିଜ ଜୀବନରେ କେମିତି ଶୃଙ୍ଖଳିତ ରହିବା।
ହଁ ଆମ ଶରୀରକୁ ମଧ୍ୟ କେମିତି ଗଢିବା ସେଇଟା ବି ଶିଖାଏ।
ଆଜ୍ଞା। ଆଉ ଆମ ସାଥି ଖେଳାଳିଙ୍କ ସହିତ ଆମର ବ୍ୟବହାର କେମିତି ରହିବ। କେମିତି ଆମେ ସମସ୍ତଙ୍କ ସହିତ ମିଳିମିଶି ଖେଳି ପାରିବା। ନିଜ ନିଜ ଭିତରେ କେମିତି ସମନ୍ୱୟ ରକ୍ଷା କରିବା। ବିଶେଷ କରି ମତେ ଖେଳ ଗୋଟେ ଜିନିଷ ଏଇଥିପାଇଁ ବେଶୀ ଭଲ ଲାଗେ ଆଜ୍ଞା ସେଇଟା ଆମକୁ ବେଶୀ ଆମ ଜୀବନରେ ଯେତିକି ଆମକୁ ଶୃଙ୍ଖଳିତ ହବା ଶିଖାଏ। ସେତିକି ଆମକୁ ସମୟାନୁବର୍ତ୍ତ ବ୍ରତିତା ହେବା ଶିଖାଏ। ଜଣେ ଯଦି ଜଣେ ଖେଳୁଚି ଗୋ ଗୋଟେ ଖେଳାଳି ତା ଜୀବନରେ ବି ସେତିକି ନିଜ ଜୀବନରେ ନିଜ ଆଚରଣରେ ବି ସେତିକି ଶୃଙ୍ଖଳିତ ହବା ଦ କାର ମତେ କଣ ଖାଇବା ଦରକାର। ମତେ କଣ ଖାଇବା ନ ଖାଇବା ଦରକାର ମୁଁ କେମିତି ଖେଳିବି। ନିଜର ପ୍ରପର ମାନେ ଦେଖିକି ଚାହିଁକି ନିଜର ସୁନିଚିତ ଯୋଜନା ଜଣେ କରିବ ଯେ ମୁଁ କେମିତି ଖେଳିବି କେମିତି ଖେଳି ପାରିବି। କେମିତି ଆଗକୁ ବଢିବି। ଆପଣଙ୍କର ମତାମତ ସେ ବିଷୟରେ କଣ?
ନିହାତି ଆଜ୍ଞା। ମୋତେ ବି ଆ ଯୋଉ ଆପଣ କହିଲେ ନା ମତେ ଶହେ ପ୍ରତିଶତ ଭଲ ଲାଗେ। ଆଉ ଏଇଟା ବି ଆଉ ଆମ ଜୀବନରେ ମଧ୍ୟ ଘଟୁଚି ଆଉ ଘ ଆମ ଦେଖି ଦେଖି ଦେଖି ମଧ୍ୟ ଆସୁଚେ। ଆଉ ଖେଳ ଠାରୁ କେତେ ଯେ ପ୍ରକାର ଆମେ ଜିନିଷ ଶିଖି ପାରୁଚେ ଆଉ ତାହା ତ ସେ ତି କହିଲେ ନ ସରେ ଆଜ୍ଞା।
ଆଜ୍ଞା। ତ ଖେଳ ଟା ସେଇଥିପାଇଁ ଖେଳ ଗୋଟେ ଜିନିଷ ଆମ ଜୀବନରେ ଖାଲି ଖେଳିବା ନୁହଁ, ବହୁତ ପ୍ରକାର ଜିନିଷ ଶିଖାଏ। ସେଥିପାଇଁ ଖେଳ ପ୍ରତି ଗୋଟେ ମନୋଭାବ ଆମର ପିଲା ଦିନୁ ବୋଧ ହୁଏ ମତେ ମାନେ ମୋ ନିଜ କଥା ଛାଡନ୍ତୁ ମତେ ଆପଣଙ୍କୁ ବି ଆପଣଙ୍କ କଥା ଶୁଣିକି ମତେ ବହୁତ ଭଲ ଲାଗେ। ମାନେ ଭଲ ଲାଗିଲା। ଯେ ଆପଣ ମାନେ ଫୁଟବଲ ଏତେ ପ୍ରିୟ ଖେଳ ମାନେ ଯୋଉ ଖେଳ ଟା ଠିକ୍ ରେ ଖେଳିବା ଦରକାର। ମାନେ ସେଇ ଗୋଟେ ଖେଳ ଏଠି ଆପଣ କେବେ ମାନେ ସ୍ଥିର ଭାବରେ ଠିଆ ରହିପାରିବେନି। ଆପଣ ସବୁବେଳେ ଆପଣ ଶାରୀରିକ ପରିଶ୍ରମ ଆପଣଙ୍କର ଚାଲିଥିବ।
ହଁ। ସେଇଟା ସବୁ ସବୁ ପିଲା ଯେତେ ସବୁ ଖେଳାଳି ସମସ୍ତେ ସେଠି ପା ମାନେ ଅଂଶଗ୍ରହଣ କରିଥାନ୍ତି। ତ ସେଥିପାଇଁ ମତେ ଭଲ ଲାଗେ ସେଇଟା ଆଉ ଗୋଟେ ସେକେଣ୍ଡ ପାଇଁ ମଧ୍ୟ ଆମକୁ ଯେମିତି କି ସମୟ ମାନେ ନ ବିତିଲା ଭଳି ଲାଗେ ସେ ଖେଳ।
ଠିଆ ଠିଆ ହେଇ ରହିଲା ଭଳିଆ ଲାଗିନି ନାଇଁ ବହୁତ ମାନେ ସାଙ୍ଗେ ସାଙ୍ଗେ। ସାଙ୍ଗେ ସାଙ୍ଗେ ଜାଗା ଚେଞ୍ଜ ମାନେ ସ୍ଥାନ ପରିବର୍ତ୍ତନ କରିବା। କେମିତି କୋଉ ଜାଗାରେ କିଏ ଅ। ସ ନିଜ ବୁଦ୍ଧିକୁ ନିଜ ମାନେ ମନକୁ ଆଲର୍ଟ ମାନେ ରେଡି ରଖିବା ଆଲର୍ଟ ରଖିବା ଯେ ମ ତ ଏଇ ଜାଗାରେ ଖେଳିବାର ଅଛି ଆପଣ ସବୁବେଳେ ଆପଣଙ୍କ ଶରୀର ଆପଣଙ୍କ ବଡି ମାନେ ଦେହ ଆପଣଙ୍କର ସବୁବେଳେ ମାନେ ଗୋଟେ ଯୋଉ କହନ୍ତି। ଆଲର୍ଟ କଣ୍ଡିସନ ଥାଏ। ମୁଁ ଏହା କରିବି ମାଇଣ୍ଡ ବି ଆପଣଙ୍କର ଫୋକସ ରହେ ପୁରା ଗୋଟେ ଗୋଟେ ଜାଗାରେ କେନ୍ଦ୍ରିତ ରହେ ମୁଁ କେମିତି ଖେଳିବି ଆପଣଙ୍କ ଶରୀର ଖେଳିବା ପାଇଁ ବି ଆପଣ ଶରୀର ବି ନି ମାନେ ଉନତି ଆପଣଙ୍କର ହୁଏ ଗୋଟେ ଶରୀରର। କ ସମ ସମୃଦ୍ଧି ବି ହଏ। ହଁ ହଉ ଭାଇ ବହୁତ ଖୁସି ଲାଗିଲା ଆପଣଙ୍କ କଥା ଶୁଣିକି ଆପଣ ଖେଳ ପ୍ରସେସ କଥା ଶୁଣି ନିଜକୁ ବହୁତ ଭଲ ଲାଗିଲା ମୁଁ ବି ଟିକେ ଫୁଟବଲ ପ୍ରତି ବେଶୀ ଇଣ୍ଟଷ୍ଟ। ବର୍ତ୍ତମାନ ଆଗ୍ରହୀ ଏ ବି ନିହାତି ଆପଣଙ୍କ କଥା ଶୁଣି। ବହୁତ ଭଲ ଲାଗିଲା ଭାଇ ପୁଣି ପୁନର୍ବାର କଥା ହବା ଆଜି ତ ସମୟ ସରିଲାଣି। ପୁଣି ଆଉଥରେ କଥା ହେବା ଦେଖାହବା ରହିଲି ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା।
ଆଜ୍ଞା।